ହେଲୋ।
ମ୍ୟାଡ଼ମ ନମସ୍କାର।
ହେଲୋ।
ମ୍ୟାଡ଼ାମ ଆପଣଙ୍କ ଆବାଜ ମତେ ଆସୁଛି।
ହେଲୋ।
ହାଲୋ ମ୍ୟାଡ଼ମ।
ହାଲୋ।
ହାଲୋ ସୁଭାଗଲା?
ହଁ।
ଶୁଣି ପାରୁଛନ୍ତି ତ ମୋ କଥା?
ହାଲୋ।
ହାଲୋ।
ହାଲୋ।
ମୁଁ ଶୁଣି ପାରୁଛି ଆପଣଙ୍କ କଥା।
ଆଚ୍ଛା ଶୁଭିଲା ଶୁଭିଲା ଏବେ ଶୁଭିଲା।
ହଁ, ଏବେ ଶୁଭାଗଲା ତ ଠିକ ସେ? ଭଲ ଅଛନ୍ତି? ଆଛା କଣ କରୁଛ ନ୍ତି ଏବେ?
ଏବେ ଆକ୍ଟୁଆଲି କ ତ ଏ। ଶିଖିବାକୁ ୱାନ ଇୟର ଗୋଟେ ଶିଖିବା ଶିଖିବାକୁ ଯାଉଥିଲି। ଏବେ ସରିଛି ସେଇଟାକୁ କଣ କେମିତି କରିବି କାମରେ ଲଗେଇବି ଭାବୁଛି ଆଉ।
କତା।
ହଁ ମୋର କଏର ବୋର୍ଡ ଅଫିସ ଅଛି ଆମେ ମୁଁ ୱାନ ଇଅର ସେଠି ଶିଖିବାକୁ ଯାଇଥିଲି। ତାପରେ ମୁଁ ଆଉ କିଛି କରିନି ଅଛି ଆଉ କରିନି ତାପରେ।
କତା ତ ଗୋଟେ ଭଲ ଜିନିଷ ମାନେ ତା ଦେହରେ ବି କଣ ବହୁତ ସାରା ଜିନିଷ ତିଆରି ହେଇପାରେ।
ବହୁତ ବହୁତ ସାରା ଜିନିଷ। ତାରେ ତିଆରି ହେଇପାରିବ ଯେମିତି କି ଆମର ଷ୍ଟାର୍ଟିଂ ହଉଛି ପାପୋଛ। ପା ପୋଛ ପରଠୁ ଠୁ ଆଉ ସବୁ ଜିନିଷ ଯେମିତି କିି ଆମର ଅଣ୍ଡା ଖୋଳ ଆସୁଛି ଆଉ ହରିଣ ଖେଳନା ଯାତ ଜାତୀୟ ଯେମିତି ହରିଣ ଆଉ ଟେଡି ଆଉ ଟେଡିର ବି ଆସୁଛି ଇଏ। ତାପରେ ବ୍ୟାଗ। ବି ହେଇପାରିବ ଚପଲ ବି ହେଇପାରୁଛି। କତାରେ ବହୁତ ଜିନିଷ ହେଇପାରୁଛି ଖାଲି ତା ମାନେ ଗୋଟେ। ତା ନିପୁଣ କଳାର ପରିଚୟ ସେଇଟା। ଆବଶ୍ୟକତା ର ହୋଇଛି ଆଜ୍ଞା।
ଆଚ୍ଛା ମ୍ୟାଡାମ ଆପଣ କଣ କଣ ସବୁ କତାରେ ଜାଣିଛନ୍ତି ତିଆରି କରିପାରିବେ?
ଫିଲାଲ ଖାଲି ମ୍ୟାଟ ହିଁ ଆମକୁ ଶିଖା ହେଇଥିଲା। ଆଉ ବାସ ଟେଡି କିଛି ଶିଖା ହେଇଥିଲା। ମ୍ୟାଟ ଗୁଡାକ ଯେମିତି କିି ହାତ ବୁଣା ମ୍ୟାଟ ମାନେ କତା ରୁ ରସି ବନା ହେବ। ବାସ ରସି ରୁ ହାତ ବୁଣା ମ୍ୟାଟ ବି ହଉଛି। ଆଉ ମେସିନି ମେସିନରେ ବି ମ୍ୟାଟ ହେଇପାରୁଛି। ମାନେ କତାରୁ ହଉଛି ୱିଥ। ଓ ଇଏ ରୁ ବି ହେଇପାରୁଛି ମାନେ ରସି ରୁ ବି ହେଇପାରୁଛି।
ଆପଣ କୋଉଥିରେ କରିଥିଲେ ମାନେ ହାତରେ କରିଥିଲେ ନା ମେସିନ ରେ?
ନାହିଁ ଆକ୍ଟୁଆଲି ହାତରେ ହିଁ କରିଛୁ ଆମେ ହାତଟା ଭଲ ଭାବରେ ଶିଖି ଯାଇଛୁ। ଆଉ ମେସ ସିନ ଟା କଣ କି ମେସିନ ଟା ସର୍ମକୁ ଆମେ କଣ ଗ ମାନେ। ନିଜି ଲାଇଫ ରେ ମାନେ କଁ ରିଅଲ ଲାଇଫ ରେ ସେଇଟାକୁ କଣ ୟୁଜ କରିପାରିବୁ ନ କରିପାରିବୁ। ଟୋ ହାତଟା ତ ଯାହା ହେଲେ କାମରେ ଲାଗିବ। ତ ହାତଟା ହିଁ ଭଲ ଭାବରେ ଶିଖି ଯାଇଛୁ।
ଆଚ୍ଛା।
ହୁଁ।
ଆଉ କତାରେ ମାନେ କତା ବ୍ୟତିତ ଆଉ କିଛି ଜାଣିଛନ୍ତି ନା କେବଳ ସେଠି କେବଳ କତା। ହାତରେ ବେବ୍
କତାରେ ହିଁ ବେ ସବୁ। ବ୍ୟବହାର ଜିନିଷ ହିଁ ସବୁ ଶିଖାଯାଏ ଯେମିତିକି ବ୍ୟାଗ ଚପଲ। ଟେଡି ପିଲା ମାନଙ୍କ ଖେଳଣା ହରିଣ ଛୋଟ ବଡ ସବୁ ପ୍ରକାରର। ତାପରେ ଆମର ଇଏ କଣ ଭାଲୁ। ଆଉ ଘର ସଜା ଜିନିଷ ଯେମିତିକି ଫୁଲଦାନୀ ଆଉ। ଓ ଆମ ଏରିଆ ଟିମ୍ ହଁ ସେଗୁଡାକ ସବୁ। ଆଉ ତାର ଉଁ ପେନ ଷ୍ଟାଣ୍ଡ ବି ହଉଛି ହଁ।
ହଁ ସେ ସବୁ ଯୋଉ ତିଆରି କରାଯାଏ ଅ ତାକୁ। କଣ କରନ୍ତି ତାକୁ ତ ବିକ୍ରି ହଉଥିବ।
ହଁ ହଁ ତାକୁ ଆମେ କ ଆକ୍ଚୁଲି ଆମେ ମାନେ ତ ଶିଖୁଥିଲୁ ଯେହେତୁ। ଆମେ ଯାହା କରୁଥିଲୁ ସେଗୁଡାକ ସବୁ ସୋରୁମରେ ରହୁଥିଲା ଅଫିସ ସୋରୁମ ରେ ରହୁଥିଲା। ତାପରେ ତାଙ୍କର ଗୋଟେ ଏଜି ଏକ୍ଜିିବିସନ ରହୁଛି ଆମର ଆ ଯେ ଗୋ ସେଟା ସେ ସେଣ୍ଟ୍ରାଲ ଗମେଣ୍ଟ ର ନା ସେଟା ର ଏକ୍ଜି ବେସନ ରହୁଛି ଏକ୍ଜିବେସନ ରେ ସେଗୁଡାକ ଯାଇକି ଲାଗେ। ତ ସେଗୁଡାକ ରେ ଆମର କାମ କିଛି ନାହିଁ। ଆମେ ବଟ୍ ଓ ଖାଲି ବନେଇକି ଦଉ ଜିନିଷ ଟା ବନେଇକି ଦଉ। ସିଏ ତାଙ୍କର କଣ କରନ୍ତି। ସେ ଆମକୁ ଆମେ ସେ ଜିନିଷ‌ଟାକୁ ତିଆରି କରିବା ଶିଖିବାକୁ ଯାଇଥିଲୁ ତାପ୍ ପରେ ଆମ ନିଜ ଜୀବନରେ ତାକୁ ୟୁଜ କରିବା ହଉଚି ଆମ କାମ। ତ ଆମେ କଣ କରିବୁ ସେ ବିଷୟରେ ଭାବିନୁ ଆଉ ମୁଁ କିଛି ଭାବିନି କଣ ଆଉ ତା ର। ମାନେ ତାକୁ କେମିତି କଣ ୟୁଟିଲାଇଜି କରିବି।
ସେଇଟା ତ ବହୁତ ହି ଭଲ ଜିନିଷ ମାନେ ଯଦି ଗୋଟେ ଅଦରିକାରୀ ଜିନିଷ କତା ଟା କଣ। ମାନେ ପୋପାଡୁ ଛନ୍ତି ଯଦି ସେଥିରୁ ଯଦି ସେଥିରୁ କିଛି। ଭଲ ଜିନିଷ ତିଆରି କରି ପାରୁଛନ୍ତି। ତାକୁ ବିକ୍ରି କଲେ ବି ଆପଣ କଣ ଆପଣଙ୍କର ଖ ଖର୍ଚ ବି ଉଠେଇ ପାରିବେ ସେଇଥିରୁ ଆପଣ। ଇନକମ ବି କରିପାରିବେ ନା।
ସେ ଇନକମ୍ ସୋର୍ସ ସେଇଟା ବଟ ତା ଦେହେ ହଁ ଆଉ ଆକଚୁଆଲି ତା ପାଇଁକା ଟିକେ ଦରକାର ହଉଚି ସପୋର୍ଟ ଦରକାର ହଉଚି। ତ ହେଇପାରୁନି କିଛି। ଅଛି ଆଉ କରିନି ଆଉ କିନ୍ତୁ ଶିଖିଛି ମାନେ ଆକଚୁଲି ଭ ଭଲ ଜିନିଷ ଟା ମାନେ ଆମେ ୱେଷ୍ଟେଜ ରୁ ବା ଜିନିଷକୁ ବାହାର କରିକି। ତାକୁ ୟୁଜ କରୁଚୁ ତ ସେଇଟା ଗୋଟେ ଭଲ ଜିନିଷଟା। ଆଉ ସେଇଟା ବି କିଛି ମାନେ ପଲ୍ୟୁସନ ବି କିଛି ଇଏ ପ କରିବନି। ମନେକର ଗୋଟେ ଆ ପ୍ଲାଷ୍ଟିକ ପା ପୋଛ। ପକେଇଚନ୍ତି ଆଉ ଗୋଟେ ଅଁ କ କତା ପା ପୋଛ ପକେଇଚନ୍ତି ତା ଦିହରେ ଡିଫରେନ୍ସ ବହୁତ ରହୁଛି।
ହଁ ପ୍ଲାଷ୍ଟିକ ଟା ତ ମାନେ ଖରାପ ନା ଆମ ସମାଜ ପାଇଁ ବହୁତ ହି ଖରାପ। କିନ୍ତୁ ଯଦି ଗୋଟେ କଟାଟା କଣ ଆମ ପାଇଁ ଉପକାର ଯଦି
ହଁ।
ହଁ ଯଦି ଆମେ ତାକୁ ଫୋପାରି ଜଉଛେ ତା ଭିତରୁ କିଛି ନୂଆ ଜିନିଷ କରିକି ଆମେ ବ୍ୟବହାର କରିପାରୁ ଆଉ ସେଇଟା ଆମ କାମରେ ଅସୁଛି ତାଲେ ଆମେ କାହିଁକି ନ ୟୁଜ କରିବା।
ହୁଁ ଏ ସେଟାକୁ ବୁଝେଇବା ସମସ୍ତଙ୍କୁ ସମ୍ଭବ ନ ହଉନି। ଆଉ ମୁଁ ଏମିତି ଆକଚୁଆଲି କଥା ହଉଥିଲି ଗୋଟେ ଦୋକାନରେ ଯାଇକି କିଏ। ଆଉ ମୁଁ ଏମିତି ବନେଇକି ଦେବି ଆଉ ଆପଣ କଣ କେମିତି ଇଏ କରିବେ ରଖିବେ। ନା ନାଇଁ ଆପଣ ଦିଅନ୍ତୁ ଯଦି ବିକ୍ରି ହେଲା ତାହେଲେ ମୁଁ ଆପଣଙ୍କୁ କତି ମାନେ ଚି ଚିନ୍ତା କରିବି ପଇସା ଦବା କଥା।
ଆଉ ତ ମୁଁ ଦେଖିଲି ଯେ ତାଙ୍କର ପ୍ଲାଷ୍ଟିକ ଟା ଏତେ ୟୁଜ୍ ହଉଚି ପୁନ୍‌ ବେ ସେମାନେ ମାନେ ବିକ୍ରି ହଉଛି ତେଣୁକରି ସେ କ ତା ଉପରେ ଭରସା କରିପାରୁନାହାନ୍ତି ଯେ ବିକ୍ରି ହବ ବା ନହବ।
ସେଇଟା ଠିକ୍ କଥା ଯେ କିନ୍ତୁ ଆମେ ଯଦି ଲୋକମାନେ ହିଁ ସଚେତନ ହବା ତାହେଲେ ଆମେ ପ୍ଲାଷ୍ଟିକ୍ ବ୍ୟବହାରକୁ କମ୍ କରେ
ସେଇଟା ଆମର ମ ମ ମେନେ ମୁଖ୍ୟ ଆମ ଯୋଉ ଅଫିସାର ରୟାର ବୋର୍ଡ ଅଫିସ ର ମେନ୍ ଇଏ ହଉଛି ଯେଉଁ ଏଜୁକସନ ହେରିକା ରଖିବାର ଉଦ୍ଦେଶ୍ୟ ହଉଛି ଆଉ ସେଣ୍ଟ୍ରାଲ୍ ଗମେଣ୍ଟ ସେଇଟା ଗୋଟେ ଇଏ ହଉଛି ଯେ ପଲ୍ୟୁସନ ଫ୍ରି କରିବା ପାଇଁକା ଲୋକ ଲୋକମାନଙ୍କୁ ବୁଝେଇବା ପାଇଁ କା ହିଁ ସେ ଜିନିଷ ଟା କରାହଉଛି। ଆକଚୁଆଲି ଆମେ ଯୋଉ ଏଜୁସନରେ କରାହୁଏ ଜିନିଷ ସହ ୱିଥ ଆମ ମେସିନ ବି ଯାଏ। ସେଠି ଲୋକମାନଙ୍କୁ ଦେଖା ହୁଏ ଯେ ଜିନିଷ ଟା କଣ। ଆଉ କେମିତି ତିଆରି ହଉଛି ଆଉ ତମମାନଙ୍କ ପାଇଁକା କଣ ଉପକାରୀ ସେଟା ଆମମାନଙ୍କୁ ବି ଡକା ହୁଏ ବୁଝେଇବା ପାଇଁ। ହ ବଟୁ। ଏ କେତେ ଲୋକ ରହୁଚନ୍ତି କେତେ ଲୋକ ବୁଝୁଚନ୍ତି ହଁ ହାଁ ମାରୁଚନ୍ତି କଣ ବୁଝୁଥିବେ ଭଗବାନଙ୍କୁ ଜଣା। କିନ୍ତୁ କଣ ତାଙ୍କ ଲାଇଫରେ ୟୁଜ କରୁଚନ୍ତି ସେଇଟା ହଉଛି କଥା।
ଲୋକ ମାନେ ପା ଆଜିକାଲି ସଚେତନ ନୁହନ୍ତି। ଯଦି ସଚେତନ ହୋଇଥାନ୍ତେ ତାହେଲେ ପ୍ଲାଷ୍ଟିକ ବ୍ୟବହାର କମ କରନ୍ତେ।
ସବୁ ପଲ୍ୟୁସନ କମିଯାନ୍ତା ଏୟାର ପଲ୍ୟୁସନ ଇଏ ପଲ୍ୟୁସନ। ସବୁ ପଲ୍ୟୁସନ କମି ଯାଆନ୍ତା।
ପ୍ରଦୂଷଣ ଟା ଏତେ ମାତ୍ରାରେ ବଢିବାରେ ଲାଗିଛି ଅ ଯେ ସେ ମାନେ ତାର କହିବାର ସୀମା ନାହିଁ।
ନାହିଁ ହଁ ପରା କିନ୍ତୁ ସେଇଟା ଆମର ମୁଖ୍ୟ ହଁ।
ସେଇଟା ଆମେ ଯଦି ନ ରୋକିବା ଧୀରେ ଧୀରେ ସେଇଟା ବଢିଚାଲିବ।
ନାଇଁ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ର କୟାର ବୋର୍ଡ ବନେଇବାର ମୁଖ୍ୟ ଇଏ ହଉଛି ଯେ ୱେଷ୍ଟଜ ରୁ କଣ କଣ ବନା ହେଇପାରୁଛି ତମେ ବନାଅ ଯଦି ବନେଇ ବି ନ ପାରୁଛ ୟୁଜ କର। ମନେକର ଆମକୁ ଖତ ବନେଇବା ଶିଖେଇଥିଲେ ମାନେ ତା ଦେହରେ ଗୋଟେ ଖତ ବନା ହେଇ ପାରୁଛି ସେ ଯୋଉ ଆମେ କତା ରୁ କତା ବାହାର କରି ସାରିଲା ପରେ ଯୋଉ ଏଣ୍ଡିଙ୍ଗ ରେ ରହେ ଗୁଣ୍ଡ କିଛି ହେଲା ସେଇଟା ପୁରା ୱଷ୍ଟେଜ୍ଟା ହେଟୁ ତାଦେହରୁ ଖତକନେ ହେଇ ପାରୁଚି ଆଉ ସେଇ ଖତ ଟା ଆମର ଯୋଉ ଗୋବର ଖତଠୁ ଦଶ ଗୁଣା ଉପକାରୀ କାମରେ ଲାଗିବ ଗଛରେ ପକାନ୍ତୁ ଇଏରେ ପକାନ୍ତୁ ଆମର ଧାନ ଜମିରେ, ଚାଷ ଜମିରେ ଫଳ ଚାଷହୁଏ ଏଯୋଉ ପରିବା ଚାଷ ହେଇପାରିବ। ବଟୁ ସେ ତାକୁ କେହି ମାନେ ୟୁଟିଲାଇଜ୍ ହିଁ କରିବାକୁ ଚାହୁଁନାହାନ୍ତି। କିଏ କେତେ କମ୍ ମାନେ କହିବା କହିବାର ସେ ଅଫିସ୍ ବନେଇବାର ଉଦ୍ଦେଶ୍ୟ ହୁଏ ସେଇଆ। ତା ଦେହରୁ ମିନିମମ୍ ଆମ ମାନେ ଗୋଟେ ଗୋଟେ ବ୍ୟାଚରେ ପଇଁଚାଳିଶି ପିଲା ବାହାରୁଚନ୍ତି ଫୋର ୱାନ ଇୟରରେ ଫର୍ଟି ଫାଇଭ୍ ପିଲା ବାହାରୁଚନ୍ତି। ଶିଖିକି ଯଦି ସମସ୍ତେ ଫର୍ଟି ଫାଇଭଟା ପିଲାଙ୍କୁ ହିଁ ଚା ଚ ଜଣେଇବାକୁ ଚାହିଁବେ ହେଲା ତାହେଲେ ବହୁତ ପ୍ରଦୂଷଣ ମାନେ କେତେ ପ୍ରଦୂଷଣ ରହିଯିବ ଆପଣ ବୁଝିପାରିବେନି। ହୁଁ।
ତାହେଲେ ଆପଣ ଙ୍କ ମତାମତ କଣ ଯେ ମାନେ ଏଇ ଯୋଉ କତାର ବ୍ୟବହାରକୁ କେମିତି ଲୋକମାନଙ୍କୁ ସେଟା ବୁଝେଇବେ?
ମୁଁ ନିଜେ ହିଁ ବୁଝିନି ମୋର ଉଦ୍ଦେଶ୍ୟ ସେଇଆ ଥିଲା ମୁଁ ବହୁତ୍ ପିଲାଙ୍କୁ ତାଙ୍କ ପାଖକୁ ଛାଡ଼ିଥିଲି ଯେ ତମେ ଆଗ ବୁଝ କାମଟା କଣ ଦେଖ ଯଦି ତମକୁ ଭଲ ନଲାଗିବ ସିଏ ଅଲଗା କଥା। ମୁଁ ତାଙ୍କୁ ବହୁତ୍ ପିଲାଙ୍କୁ ବୁଝେଇଥିଲି ବହୁତ୍ ପିଲାଙ୍କୁବି ଛାଡ଼ିଥିଲି ମୋର କ୍ୟାର୍ ବୋର୍ଡର ଚାରି ବର୍ଷ ପର୍ଯ୍ୟନ୍ତ ମୁଁ ମାକ୍ସିମମ୍ ପିଲା ଟ୍ରାଏ କରିଚି ଛାଡ଼ିବା ପାଇଁ ଆଉ ନିଜେ ବୁଝେଇଚି। ନିଜେ ବୁଲି ବୁଲିକା ନିଜେ ବୁଝେଇଚି ଯେ ଜିନିଷଟା କଣ ବୁଝ ଯଦି ଠି ଠିକ୍ ନଳଲାଗିବ ତାହେଲେ ଛାଡ଼ିବ। ଆଉ ଏୁଯୁକେଟଡ ପିଲାବି ଯାଉଚନ୍ତି କିଛି ଅନେଇଯୁକେଟି ପିଲା ସେଠି କେହି ଯାଉନାହାନ୍ତି। କାହିଁକିନା ଏଜୁକେଟେଡ ପିଲାହିଁ ସେଜିନିଷକୁ ଜାଣିପାରିବେ ବୁଝି ପାରିବେ ଆଉ କରିି ପାରିବେ ୟୁଟିଲାଇଜବି କରିପାରିବେ ଲାଇଫ୍ରେ।
ବଟ୍ କିୟୁ ମାନେ ଇଏ ନାହିଁ ଆଉ ସେ ଵ ବହୁତ୍ ଇଏ ଟ୍ୱେଣ୍ଟି ଫାଇଭ୍ ପରସେଣ୍ଟ। ଥାର୍ଟି ପରସେଣ୍ଟ ଲୋକହିଁ ବୁଝୁଚନ୍ତି ସେଜିନିଷଟାକୁ।
ସମସ୍ତଙ୍କର ଚିନ୍ତାଧାରାତ ସମାନ ନୁହେଁ ନା।
ହଁ ବୁଝି ଠେଇକି ତାଙ୍କ ମୁଣ୍ଡ ଟାକୁ କ୍ଲିନ କରିକି ବାହାର କରିବାଟା ଭାରି କଷ୍ଟ ହେଇଗଲା। ଏମିତିବି ପିଲା ରହିଲେ ସେଠି ପହ ସାରିଲେଣି ସିକ୍ସ ମନ୍ଥ କ୍ରସ କରିସାରିଲେଣି ତାପରେ କହୁଚନ୍ତି ବେକାର ଏଠିକି ଆସିଲେ ଏଠି କିଛି ଲାଭ ନାହିଁ। ଏମିତି।
ତାମାନେ ତାଙ୍କର ସେସବୁରେ ଇଣ୍ଟରେଷ୍ଟ ନାହିଁ ତାଙ୍କର ଇଚ୍ଛା ନଥିଲା।
ଇଚ୍ଛା ନଥିଲା ମୁଁ ଆମେ ତାଙ୍କୁ ମାନେ ସାର୍ କଣ କରୁଚନ୍ତି ଯୋଉ ଯଉ ପାଠ ପଢଉଚନ୍ତି ସେମାନେ ଯୋଉମାନେ ପଢଉଚନ୍ତି। ସେମାନେ ପାଠ ପଢାରେ ବହୁତ ତାର ୟୁଟିଲାଇଜେସନ ବିଷୟରେ ବହୁତ ଜିନିଷ ବୁଝଉଚନ୍ତି। ସବୁ ଜିନିଷ ତ ୟୁଜ କରି ହୁଏନି କି ମନେ ରୁହେନି ବଟ ଚାଲୁ ମାନେ ଯେତିକି ଜାଣିଚୁ ଯେତିକି ଇଏ କରିଚୁ କିନ୍ତୁ ମୋତେ ସବୁଠୁ ବେଷ୍ଟ ଲାଗିଲା ଖତ ଟା। ଖତ ଯୋଉ ତିଆରି ହଉଚି ମାନେ ପୁରା ୱେଷ୍ଟେଜ ରୁ ଗୁଣ୍ଡ ଟାରୁ ସେଇଟା ବହୁତ ବେଷ୍ଟ ଲାଗିଲା। ଆମେ ଗୋଟେ ଥର ସେଟାକୁ ପକେଇଲେ ମାକ୍ସିମମ୍ ଦଶ ବର୍ଷ ପର୍ଯ୍ୟନ୍ତ ଆମେ ଚାଷ ସେ ଠି ଭଲ ଚାଷ କରିପାରିବା। ଆଉ କିଛି ଅନର୍ବର ଜମି ଯେତେ ଅନୁର୍ବର ଜମି ହେଇଥିଲେ ବି ସେଟା ଉର୍ବର ହେଇଯିବ।
ଆଚ୍ଛା।
ହଁ। କିନ୍ତୁ
ଏସବୁ ଜିନଚନ୍ତି ଆପଣ କେତେ ନିଜ ଲାଇଫ ରେ ବ୍ୟବହାର କରିଚନ୍ତି?
ମୁଁ ମୁଁ ଏବେ ଉବ ଆମର ତ ଏଠି ମୁଁ ଆଚୁଆଲି ଏଠି ଆମର ଭୁବନେଶ୍ୱର ରେ ପିଲାମାନଙ୍କ ପାଇଁ ପଢ଼ିକି ରହିଚି। ଭୁବନେଶ୍ଵରରେ ଛାଡିଲେ ଆମେ ଯାହା କରିବୁ ମାନେ ଗାଁ ରେ ଆଚୁଲି ଘର ଅଛି। ଆଉ ପିଲାମାନଙ୍କର ଆଉ ମାକ୍ସିମମ୍ ପାଞ୍ଚ ବର୍ଷ ପାଠ ପଢା ସରିଗଲେ ଆମେ ପଳେଇବୁ। ଗାଁରେ ଯାଇକି ମୁଁ ମୁଁ ସେଇଆ ହିଁ କରିବି ଭାବିଚି। ମେସିନ୍ ପକେଇବି ପାପୋଛ ବନେଇବି ଉଇଥି ଯେ ତିକି ଗାଁରେ ସ୍ତ୍ରୀ ଲୋକ ସବୁ କାମ କରିବାକୁ ଇଣ୍ଟରେଷ୍ଟେଡ଼୍ ଥିବେ ସମସ୍ତଙ୍କୁ ଡାକିକି ଶିଖେଇବି ଉଇଥି କରେଇବି। ଦେନ ଚାଷ ବି କରିବି ଖତ କରିକି ଚାଷ କରିବି। ସେଇଟାକୁ ମୁଁ ମୋର ଏଇଟା ପୁରାପୁରି ମୋର ଲକ୍ଷ୍ୟ ସେଟା ମେନ ଲକ୍ଷ୍ୟ ମୋର ସେଇଟା। ମୁଁ ସେଟା ଯେମିତି ହେଲେ ସେଟାକୁ କରିବି। କିନ୍ତୁ ଏବେ କଣ ହଉଚି ଭୁବନେଶ୍ୱରରେ କିଛି ବ୍ୟବସ୍ଥା ନାହିଁ କାହା ରେଣ୍ଟରେ ରହୁଛୁ କିଛି